ହାଲୋ।
ହ୍ୟାଲୋ, ହଁ ବିନୋଦ କେମିତି ଅଛ?
ହୁଁ, ମୁଁ ଭଲ ଅଛି।ତମେ?
ଆଉ ଆଜି କୋଉ ବିଷୟରେ କଥା ହବା?
କୁହ ଆଜି କଣ କଥା ହବା କୋଉ ବିଷୟରେ?
ଆଜି ତ ରୋସ୍ କିଛି ଗୋଟେ ବଣଭୋଜିେ ଉପରେ କଥା ହବା କି?
ହଁ ଚାଲ କଥା ହବା।
ବଣଭୋଜି କରିବା ପାଇଁ
ହଁ ହଁ ହଁ ହଁ ବହୁତ ଥର ଯାଇଛି ବଣ ଭୋଜି। ଆମର ମାନେ ଭଲ ଜାଗା ଗୁଡିକ ଥାଏ ନା ଏପଟେ ଦକ୍ଷିଣ ଓଡ଼ିଶା ରେ। ଏମିତି ମାନେ ଜଳପ୍ରପାତ ଜାଗା ନାହିଁ ତ ମାନେ ପାହାଡ ଜଙ୍ଗଲ ଜାଗା ଦେଖି ସାଙ୍ଗ ମାନଙ୍କ ସହିତ ଯିବାର ସ୍କୁଲ ସମୟରେ ସ୍କୁଲ ସମୟରେ ବହୁତ ଥର ଯାଇଛି ଏମିତି ଏମିତି ବଣଭୋଜି କରିବା ପାଇଁ ଶୀତ ଦିନରେ। ।
ଆମେ ବି ଆଗ ମୁଁ ହେଲାଣି ଦି ତିନି ବର୍ଷ ଯାଇନି ଜମା ଆଗରୁ ଆମେ ବହୁତ ବଣଭୋଜି କରିଚୁ।ସାଙ୍ଗ ମାନଙ୍କ ସହିତ ତ ଏମତି ଜଙ୍ଗଲ ମାନେ ଏମତି ନଦୀ ପାଖ ଅଞ୍ଚଳକୁ ଯାଇକି ସେଠି ଗୋଟେ ଦିନ ମାନେ ସେଠି ସବୁ ଆମର ରୋଷେଇ ସରଞ୍ଜାମ ଯାହାବି କଢେଇ ହେଲା ଗ୍ୟାସ୍ ହେଲା, ଚୁଲା ହେଲା ତାପରେ ସବୁ ଜିନିଷ ନେଇକି ସେଠି ବହୁତ ମଜାମସ୍ତି
ମାନେ କୋଉ କୋଉ ଜାଗା ଯାଇଥିବ ବଣ ଭୋଜି ପାଇଁ ଏବେ ଯାଏ।
ଯାଇଥିଲୁ ଏମତି ପାହାଡ ଅଞ୍ଚଳ ସବୁ ଯାଇଚୁ। ଉଲାପଗଡ କହିକି ଗୋଟେ ପାହାଡ ଅଛି ସେଠିକି ଯାଇଥିଲୁ। ସରପଗଡ କହିକି ଗୋଟେ ଏମତି ପାହାଡ ଅଛି ସେପଟେ ଯାଇଥିଲୁ ଆଉ ଆମ ଘର ପାଖରେ ନଦୀ ଅଛି। ନଦୀ ଆର ପଟକୁ ଥରେ ବି ଯାଇଥିଲୁ ଆମେ।
ହଁ ବଢିଆ।
ଡଙ୍ଗାରେ ଡଙ୍ଗାରେ ଯାଇକି ଆରପଟେ ପହଞ୍ଚିକି ସେଠି ଭୋଜି କରିିକି ଆସୁ।
ଓ ହୋ।
ହଁ।
ଆଉ ସବୁ ରୋଷେଇ ସରଞ୍ଜାମ ସବୁ କେମିତି ଡଙ୍ଗା ରେ ବସିକି ଧରି ଯାଇଥିଲ ସବୁ।
ହଁ ହଁ ସବୁ ସବୁ ଡଙ୍ଗାରେ ମାନେ ଅ ପାଳି ପାଳି କରିକି ନେଇକି ଯାଇଥିଲୁ। ଅଧା ଅଧା କରିକି, ଥରକୁ ତ ନେଇ ହେଲାନି ଆମେ ପୁଣି ଇଏ ନେଇଥିଲୁ ନା। ବଡ଼ ବଡ଼ ଜିନିଷ ସବୁ।
ମୁଁ ଯାଇଥିଲି କେବେ ମୋର ବଣଭୋଜି ବୋଲି ପ୍ରଥମେ ଦେଖିବାକୁ ଗଲେ ସ୍କୁଲ ସମୟରେ ନାରାୟଣୀ ଧରି ଯାଇଥିଲେ ଗଞ୍ଜାମ ର ହ ହଁ, ସେ ଦେବୀଙ୍କ ପିଠ । ମାନେ ବହୁତ ବଢିଆ ଜାଗା ଗୋଟେ, ସେଠାରେ ମାନେ ପାହାଡ ଅଛି । ରନ୍ଧାରନ୍ଧି କରିବା ପାଇଁ ବହୁତ ଭଲ ଜାଗା, ଜଙ୍ଗଲ ବହୁତ ସାରା ସୁବିଧା ଅଛି। ସେଟାକୁ ପ୍ରଥମ ଥର ପାଇଁ ଯାଇଥିଲି ସେମିତି ନାରାୟଣୀ ଦେଖିଲୁ, ନାରାୟଣୀରୁୁ ନିର୍ମଳ ଝର୍ ଦେଖି ଫେରିଲୁ, ସେଠି ଆଉ, ତାପରେ ମାନେ
ଏଇଟା କେତେ କ୍ଲାସ ରେ ଯାଇଥିଲ ତମେ
ଏଇଟା ମୁଁ କେତେ ଷଷ୍ଠ, ସପ୍ତମ ସେଇ ସମୟର କଥା, ହଁ ସେଇଟା ମୋର ପ୍ରଥମ ବଣଭୋଜି ଥିଲା ତାପରେ ଯାଇଥିଲୁ ଯୋଉ କୋଚିଂ ରେ ମୁଁ ପାଠ ପଢୁଥିଲି, ସେଇ କୋଚିଂ ରେ ଥରେ ଯାଇଥିଲି, ହଁ ସେଇ ସମୟରେ ଆମର ଗଞ୍ଜାମ ଜଗା ବୁଗୁଡା ଜାଗା ବୋଲି ଗୁଟେ ଅଛି ବୁଧ ଖୋଲ । ବୁଦ୍ଧ ଖୋଲ, ହଁ ସେଇ ମନ୍ଦିରକୁ ହଁ। ସେଇ ଜାଗା ବି ମାନେ ବହୁତ ସୁନ୍ଦର ଦେଖିବାକୁ, ଶିବ ପାର୍ବତୀଙ୍କର ପ୍ରତିମୂର୍ତ୍ତି ଥାଏ। ତା ସହିତ ସେଇଟା ଗୋଟେ ପାହାଡ । ମାନେ, ମାନେ ଝରଣ ଗୋଡେ ଆସୁଛି। ସେଠାକାର ହଁ, ଆଉ ବହୁତ ମାନେ ଭଲ । ଦୃଶ୍ୟ ସେଠାରେ, ତା ସହିତ ହଁ ତା ଏକ ସନ୍ଧ୍ୟା ସମୟରେ ସେ ସୂର୍ଯ୍ୟାସ୍ତର ବିରଞ୍ଚି ନାରାୟଣ ମନ୍ଦିର ବୋଲି ଗୋଟେ ଅଛି । ସେଠାକାରେ ସୂର୍ଯ୍ୟ ଅସ୍ତ ଦେଖିବା ପାଇଁ ମାନେ ବହୁତ ଭିଡ ଥାଏ। ସେଇ ଅଞ୍ଚଳରେ ମାନେ ବହୁତ ପ୍ରସିଦ୍ଧି ଲାଭ କରିଥିବା ସ୍ଥାନ ଗୁଡାକ ଏଗୁଡିକ । ଏ ସବୁ ଦେଖିଛି ତାପରେ ଦେଖିବାକୁ ଗଲେ, ଆମର ଏମିତି ଅ, ଆଉ ଆଉଥରେ ଯାଇଥିଲି, ଭଞ୍ଜନଗର ଗଞ୍ଜାମର ହିଁ, ହଁ ଗଞ୍ଜାମ। ଭଞ୍ଜନଗରରେ କୋଲାଡ ବ୍ୟାଘ୍ର ଦେବୀ ମନ୍ଦିର ।
ବ୍ୟାଘ୍ର ଦେବି
ହଁ, ଓ ଉପର ବ୍ୟାଘ୍ର ଦେବୀ, ତଳ ବ୍ୟାଘ୍ର ଦେବୀ, ବୋଲି ଏମିତି ଦିଟା ମନ୍ଦିର ଅଛି ପାହାଡ ଉପରେ ବ୍ୟାଘ୍ର ଦେବୀ ମନ୍ଦିର ଅଛି, ସେଠାରେ ମାନେ ଆମର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ହଁ, ତାଙ୍କେ ସେଇ ଅ ଜନ୍ମସ୍ଥଳୀ, ତା ସହିତ ତ ସେ ବ୍ୟାଘ୍ର ଦେବି
ଓ ହୋ । ବଢିଆ ତାହେଲେ ଆଉ, ଆଉ ପରିବାର ସହିତ ବି ଯାଇଛ କି କେବେ? ବଣଭୋଜି କରିବା ପାଇଁ ।